ହ୍ୟାଲୋ। ହ୍ୟାଲୋ।
ହଁ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ନେଟୱାର୍କ କ୍ଲିୟର ଅଛି ଶୁଣାଯାଉଛି ନା କଥା?
ହଁ ଶୁଣା ଯାଉଚି, ମୋ ଶୁଣାଯାଉଛି ତ?
ଆଜ୍ଞା ଆଜ୍ଞା ଆ ଛି। ମାନେ ଫାଷ୍ଟେ ରିଙ୍ଗ ହଉଛି ବୋଲି ବି ଜାଣି ହଉନଥିଲା ତ ସେଇଥିପାଇଁ ମୁଁ ଜାଣିପାରୁନଥିଲି।
ଜଣେ କହିଲେ ତ ତମର ଫୋନ ଲାଗୁନି ବୋଲି କୁହନ୍ତିି ଟାୱାର ଆସୁନି ନା କଣ ଆଉ?
ହଁ ସେ ମାନେ କଲ ଗଲେ ବି ଜାଣି ହଉନଥିଲା ମୁଁ ବି ଲଗେଇଲି ଯୋଉ ଜାଣି ହଉନ ଲା ରିଙ୍ଗ୍ ଟା ଯାଉଛି କି ଯାଉନି?
ଫାଷ୍ଟ ଫାଷ୍ଟ ତ?
ହଁ
ସେଥିପାଇଁ ଆଉ ଖାଇ ବିି ସାରିଲେଣି?
ହଁ ଖାଇସାରିଲିଣି ଖିଆ ପିଆ ସରିଲାଣି। ଆଜି ଛତୁ ତରକାରୀ ଭାତ ଆମ୍ବ ଆଉ ଜହ୍ନି ଆଳୁ ପୋଟଳ ଭଜା ଆଉ।
ସତୁ ମାଇ ଫେବରାଇଟ୍।
ଫେବରାଇଟ ତ ନୁହଁ ସେମତି ପସନ୍ଦ ଆଉ।
ହଁ ମୁଁ ଟିକେ ଭେଜ୍ ତ ନନଭେଜ୍ ନୁହଁ ସେଥିଲାଗି।
ହଁ ନାଇଁ ମୁଁ ବି ଭେଜିଟେରିଆନ୍ ହ ଉ ଆମେ ତ ନାଁ ନା ନିରାମିଷ ଘରେ କରେ ଆମିଷ ସ କିନ୍ତୁ ମୁଁ ଖାଏନି ଆଉ।
ଆଉ ଘରେ କିଏ କିଏ ସବୁ ଅଛନ୍ତି?
ଘରେ ମୋ ସ୍ୱାମୀ ମୋ ପୁଅ ଆମେ ତିନି ଜଣ ଅଛୁ।
ଆଚ୍ଛା
ଆ ଅଛ ଆଉ ହଁ ଆପଣଙ୍କର କଣ ଆଜି ଥିଲା ହେଇଥିଲା ରିସେଇ?
ଆମର ଆଜି ଭାତ କୋଳଥ ଡାଲି ମୋ ଝିଅ ନାଗି ହରଡ଼ ଡାଲମା ଅଲଗା। କୋଳଥ ଡାଲି ଖାଇବନେଇ। ଜହ୍ନି ଭଜା ଆଉ ଆଳୁ ଭଜା ବଢି ଭଜା। ଆଉ ଏମିତି ସବୁ ହେଇଥିଲା ଆଉ।
ଉଁ ଆଉ ଘରେ କେହି ଆମିଷ ଖାଆନ୍ତି ନି କି?
ଶାଗ ହଁ ସମସ୍ତେ ଖାଆନ୍ତି ମୁଁ ଟିକେ ଖାଇନି ଆଉ ମୁଁ ଛୋଟବେଳୁ ଖାଏନି ଭଲ ଲାଗେନି।
ଆଚ୍ଛା ହଁ ଭଲ ଯୋଉମାନେ ଆମିଷ ଖାଆନ୍ତିନି ସେ କହନ୍ତି ସେମାନେ ବହୁତ ମାନେ ଶାନ୍ତ ନ୍ତ ରାଗ ତାଙ୍କର ନାହିଁ ନଥାଏ ସେମାନେ ଥରେ ରାଗି ନ ଥିଲେ ଆଉ ମୋ ସ୍ୱାମୀ ସବୁବେଳେ କୁହନ୍ତି କହିବେ ଯୋଉମାନେ ଖାଆନ୍ତିନି ସେ ନିରାମ ବାଲା ଟିକେ ସେ ସବୁବେଳେ ଶାନ୍ତ ରହିବେ। ମୁଁ ଆଗରୁ ଆକ୍ଚଲ୍ଲୀ ବହୁତ ଖାଉଥିଲି ଏବେ ଛାଡି ଦେଇଛି ବୋଲି ଏଇଆ କହୁଛନ୍ତି ଆଉ।
କୋଉ ଏରି କୋଉଠି ମାନେ ବାହା ହେଇଛନ୍ତି କୋଉ ଏରିଆରେ କଣ କୋଉ ଡିଷ୍ଟ୍ରିକ୍?
ଢେଙ୍କାନାଳ।
ଓହୋ ଢେଙ୍କାନାଳ ମୁଁ ବି ଢେଙ୍କାନାଳେ ରେ ବାହା ହେଇଛି ଢେଙ୍କାନାଳ ଭୁବନ।
ଆଚ୍ଛା
ଆଉ ଢେଙ୍କାନାଳରେ ଗଜଲକ୍ଷ୍ମୀ ପୂଜା ଦେଖିବା ଯାଆନ୍ତି ନା ନାଇଁ?
ହୁଁ ଆମର ତ ଘର ପାଖରେ ଆଉ ଦେଖିବାକୁ ଯିବୁନି? ଆ ଯାଉ ମୁଁ କିନ୍ତୁ ତ ତଥାବି ଏଇ କେତେ ବର୍ଷ ହେଲାଣି ତିନି ଚାରି ବର୍ଷ ହେଇଯିବ ଦେଖିନି। ନାଇଁ ଯାଅ। ପ୍ରପର ନାଇଁ ମାନେ ଢେଙ୍କାନାଳ ଠୁ ଦଶ କିଲୋମିଟର। ଯାହେଲେ ବି ଆମର ଟିକେ ହିନ୍ଦୋଳ ଲାଇନ୍ ତ। ସେଇ ପଟୁ ହିନ୍ଦୋଳ ଦୂର ହେଇଯିବ ସେକର ଲାଇନ୍ ଆଉ। କିନ୍ତୁ ଆମର ମାର୍କେଟ ଠୁ ଇଏ ଉପରେ ଆମର ଯାହାବି କାମ ଆମେ ଢେଙ୍କାନାଳ ହିଁ ଆସୁ।
ଆଉ ଏଇଠି ତ କପିଳାସ କପିଳାସ ଯାଉଚ ନା ଏତେ, ଏଇପଟେ ତ କପିଳା
କପିଳାସ ଯାଇଚି କପିଳାସ କେତେ ବୋଧେ ଦି ବର୍ଷ ତିନି ବର୍ଷ ତଳେ ଯାଇଥିଲି। ଆଉ ଯାଇନି ତାପର ଠୁ। ଦି ତିନି ବର୍ଷ ତଳେ ଯାଇ କପିଳାସ, ସ୍କୁଲ ବେଳେ ଯାଏ ସ୍କୁଲ ବେଳେ ଆସିଚି ଦିଥର ତିନିଥର।
ଆଉ ସ୍ନାନ ପୂର୍ଣ୍ଣିମାରେ ପୁରୀ, ପୁରୀ ଯାଆନ୍ତି ନା
ନା ପୁରୀ ଯାଏ ଯେ ଏ ଏବେ ତ ଯାଇନୁ ଆଉ। ଠାକୁରଙ୍କ ପାଖରେ ଯୋଉ ଭିଡ ହଁ ଯୋଉ ଭିଡ ହଉଚି ସେ ମୋ ପୁଅକୁ ନେଇକି ମୁଁ କୁଆଡେ ଯାଏନି।
ଗରମ ପାଇଁ
ସେ ଛୋଟ ଛୁଆ ନା, ସେ ତାକୁ ନେଇକି ସେ ଭିଡ ଭିତରକୁ ମୁଁ ଯିବାକୁ ତାକୁ ଅଢେଇ ବର୍ଷ।
ଓହୋ ଛୋଟ ଛୁଆ ଆଉ।
ଛୋଟ ମୁଁ ତାକୁ ନେଇକି କୁଆଡେ ବି ବୁଲାବୁଲି କରିବାକୁ ଯାଏନା।
ହଁ ଛୋଟ ଛୁଆକୁ ନେଇକି ମୁଁ ତ ପୁରୀ ଯାଇଥିଲି ପାଞ୍ଚ ବର୍ଷ ପୂର୍ବରୁ। ନୂଆ ନୂଆ ବାହା ହେଇଥିଲି। ଯାଇଚି ଆଉ ତ ଛୁଆ ହେଲା ନା ଆଉ
ହଁ ସେଇଆ। ହଁ ସେୟା, ଛୁଆ ଧରିକି ଆଉ କିଏ କୁଆଡେ ଯିବ, ଯାଇ ହବନି। ଏତେ ବାଟ ସେ ବି ଯା ଠାକୁରଙ୍କର ଡୋର ବି ନାହିଁ। ଦେଖିବା କଣ ହଉଚି କେବେ ଆଗୁକୁ ଫ୍ୟୁଚରରେ ଆଉ ଭବିଷ୍ୟ
ହଁ ଡୋରି ଲାଗିନେଇ, ଡୋରି ଲାଗିଲେ କେହି ଅଟକେଇ ପାରିବେନି।
ନାଇଁ ସେଇଆ। ମୁଁ ତ ଆଉ ଯାଇନୁ। ଠାକୁରଙ୍କର ଡକରା ଆସିନି ଆଉ।
ଆଉ ବାହା ହେଲା ପରେ ଆଉ କୋଉଠି କଣ ଠାକୁରଙ୍କ କତିକି ନା ଆଉ ଯାଇନାହାନ୍ତି ମନ୍ଦିର ଫନ୍ଦିର?
ନାଇଁ ଯାଇଚୁ କଣ ବାହାଘର ପରେ ଯାଇଥିଲୁ ଯାହା ତ ହେଇ ପୁରୀ ଯାଇଥିଲି ଶେଷ ତ ଆଉ ଶେଷ ସ୍ଥାନ ପୁରୀ। ଆଉ ସେ ତାରିଣୀଙ୍କ ଠିକି ଯାଇଥିଲି, ବାହାଘର ପରେ। ତାରିଣୀ ଗୋଟିଏ ଯାଇଚି।
ଆଉ ଆମର ଭଦ୍ରକ ପଟେ ଯୋଉ ଆରଡ଼ି ଅଛି ସେଠି ଯାଇନାହାନ୍ତି?
ନା ନା ମୁଁ ସେପଟ ସାଇଡ୍ ଯାଇନି। ଭଦ୍ରକ ସେପଟେ ମୁଁ ତ ଯାଇନି କେବେ ଆଉ। ଭଦ୍ରକ ମୁଁ ଯାଇନି। ବାପ ଘର ବି ଆମ ଢେଙ୍କାନାଳ।
ଓହୋ। ଆଉ ତାହେଲେ ଏପଟେ କାହିଁ ଆଉ ଯିବେ।
ହଁ ଆମର ଏପଟେ ଅଁ ଏପଟେ ଯାଜପୁର ଏପଟେ କେହି ନାହାନ୍ତି ଆମର। କେହି ବି ବନ୍ଧୁବାନ୍ଧବ ନାହାନ୍ତି, ସେପଟ ସାଇଡ୍। ଆଚ୍ଛା ଆଚ୍ଛା।
ପର୍ ବିରଜା ଫିରଜା ଯାଜପୁର ଟାଉନ୍ ବିରଜା ଆମର ଏଠି ବିରଜା ଆଉ ସେଠି ସବୁ ଯାଇନଥିବେ ସେ
ନାଇଁ ନାଇଁ ଯାଜପୁର ମୁଁ ଯାଇନି। ସେଗୁଡା ମନ୍ଦିର ହଁ। ବିରଜା ମାଙ୍କ ମନ୍ଦିର ପ୍ରସିଦ୍ଧ ମୁଁ ଯାଇନି ଶୁଣିଛି କିନ୍ତୁ ଯାଇନି କେବେ ଦେଖିନି।
ଓହୋ ହଁ ଯାଜପୁର ତ ଟାଉନ ସେ ବିରଜା। ଆଉ
ସେପଟେ ଆମା ଆହୁରି ବି ବହୁତ ସାରା ଅଛନ୍ତି। ହଁ ଆମେ ମା ପୁଅ ତ ଅଛୁ ଇଏ ନାହାନ୍ତି ହ ମା ପୁଅ ମୋ ପୁଅ ଖାଇନି ସେ ଶୋଇ ପଡିଲା। ଆ ମୁଁ ସେ ଖାଇନି ତାଙ୍କୁ ଖୁଆଇବି ଶୋଇ ପଡିଛି ଆଜି। ଉଠିଲେ ଖାଇବ ଆଉ। ମୁଁ ଖାଇଦେଇଚି ଦିଟାରେ ହଁ ମତେ କହିଥିଲେ। ଜଏନ କରିବା ପାଇଁ ମୁଁ ଯିବି କ କରିବି କରିବି। ଦୁଇଟାରେ କରିଥିଲେ କଣ।
ଓହୋ ମୁଁ ବା ଝିଅଟାକୁ ଶୋଇ ପକେଇଲି ଏବେ। ଶ୍ୱଶୁରଙ୍କୁ ଖାଇବାକୁ ଦେଇ ଦେଇକି ଦୌଡ଼ିକି ପଳେଇ ଆଇଚି।
ସେଇଆ। ହଁ କରେ ଆପଣଙ୍କ ଝିଅ କେତେ ବଡ ଚାରି ପାଞ୍ଚ ବର୍ଷ?
ନା ସାଢ଼େ ତିନି ବର୍ଷ।
ସାଢେ ଅ ସେ ଛୋଟ ଟି ପରା ଆଉ।
ହଁ ଆର ବର୍ଷ ସ୍କୁଲ ଆଡ଼ମିଶନ କରି କରିବି ଏଲ୍ କେ ବହୁତ ଦୂର ତ ନର୍ସରୀ ଆଉ ନର୍ସରୀ ଛାଡିଲିନି ଆଉ।
ହଁ ହୁଁ ହଁ। ହଁ ଡାଇରେକ୍ଟ ଏଲ କେଜି ରେ ଆଡମିସନ କରିବି ଆଉ ସାଢେ ତିନିବର୍ଷ ହଁ ନା ଏଲ କେ ଜି ଆଡମିଶ
ପାଖ ହେଇଥିନେ ନର୍ସରୀ ହ ଆଡମିସନ କରିଥାନ୍ତି ପାଖ ନାଇଁ ତ। ଦୂର ଅଛି ଭୁବନଟା ଦୂର ଟିକେ ସେଥୀ
ସେଥି ଲାଗି ଆଉ।
ଆଚ୍ଛା ଆଚ୍ଛା। ଅ ସେଇଆ ଆଉ ଝିଅ କଣ କରୁଛି ଖାଉଚି ନା କଣ।
ନା ଝିଅ ଏବେ ଶୋଇପଡ଼ିଛି ତାକୁ ଜଲ୍ଦି ଖୋଇଦେନି। ସେ ଫୋନ୍ କରି କହିଲେ ତ ମିଟିଂରେ ଜଏନ୍ କରିବା ପାଇଁ ମୁଣ୍ଡ ଖରାପ ହେଇଗଲା ମୁଁ କଣ କରିବି ମୁଁ କେତେବେଳେ
ମୋର ଏଇଟା ନ। ଅଡିଓ ରେ ଜଏନ୍ କରିବ ନା ଭିଡିଓ ତ ହଁ ଅଡିଓ ହେଇଥିବ ଲିଙ୍କରେ ଖାଲି ନା କଣ?
ହଁ ଗୁଗୁଲରେ କଣ ଅଛି ଅଡିଓ ନା ଅଡିଓ
ଅଡିଓ ଥିବ ହଁ ସେ କହିବେ ତମେ ଶୁଣିବ ଖାଲି ଆଉ। ସେ କଣ କହୁଛନ୍ତି କଣ ରିଲେଟେଡ କୋଉ ବିଷୟରେ କହିବେ ସେ ଏଇ ବିଷୟରେ ତ କହିବେ ଆଉ।
ସୁବିଧା ଅଛି କହିବେ ଆଉ ମୁଁ ତ ଏଇ ତିନି ଚାରି ଦିନ ଅ ଜଏନ୍ କରିଛି।
ହେଁ ମୁଁ ବି ସେ ମତେ କେବେଠୁ କହିଲେ ମୁଁ କହି ମତେ ସମୟ ଆଉ ନଥିଲା ଛୁଆ ଇ ସ ତିରେ ଟିକେ ସମୟ ଦେଇପାରନ୍ତି ଘରକୁ ଗେଷ୍ଟ ଆସିଥିଲେ। ମୁଁ ଆଉ ଏ କରିପାରୁ ନଥିଲି।
ଏଇ ତ ଆମର ଏଇଠି ନାହାତି ବୋଲି ମୋ ଶାଶୁ ବି ଭୁବନେଶ୍ୱରରେ। ସେଟି ଅଛନ୍ତି ଆମ ଦି ଯା ଅଛନ୍ତି ଦି ଦେଡଶୁର। ଆଉ ମୋ ହଜବେନଟ ବି ଯାଇଛନ୍ତି ଆଜି ଆସିବେ। କେଇ ନାହାନ୍ତି ବୋଲି ଟିକିଏ ଏଇନା ଫାଙ୍କା ଅଛି।
ସେଇଆ ଘରୁ ଆଉ ଆମର ଏଣେ ଗେଷ୍ଟ ଥିଲେ ସେଥିପାଇଁ ଆମ ମତେ ଆଉ ସମୟ ବି ହଉନଥିଲା। ଆଉ ବାକିଟାଇମ ପୁଅ ବି ରହୁଛି ଏକର ସେକର ହଉଛି ଟିକେ। ଏକୁଟିଆ ଥିଲାବେଳେ ମତେ ହୁଏନି। କିଛି ଦିନ ହେଲା ତ କରଛି ଆଉ ଆପଣଙ୍କର ସରିଗଲାଣି କଲ ସବୁ।
ହଁ ହଁ ହଁ ହଁ ହଉ ରଖୁଛି।
ଆଉ